ହ୍ୟାଲୋ
ହଁ ସାଙ୍ଗ କଣ କରୁଛୁ।
ଏଇ ଏଇଠି ବସିଥିଲି ଆଉ ଆଉ ତୁ କଣ କରୁଛୁ।
ହଁ ମୁଁ ଟିକେ ନା ବୁଲି ଆସିଛି ଥଣ୍ଡା ପବନ ଦଉଛି।
ଆଉ ଆସିବାକୁ ଯାଉଛି କଣ ସବୁ ଭାବିଛୁ କଣ କେମିତି ଏଇ ଯୋଉ କରିବୁ ବୋଲି।
ଦୀପାବଳିରେ ତ ମୁଖ୍ୟତଃ ବଡ ବଡୁଆ ଡକାଯାଏ। ଯୋଉ ପିଣ୍ଡ ଦିଆଯାଏ ପିଣ୍ଡ ଅ ଯେଉ ଡାକିକି ପୂର୍ବ ପୁରୁଷଙ୍କୁ ଡାକିଥାନ୍ତି ସେ ସମସ୍ତଙ୍କୁ ଦୀପାବଳି ଦିନ ବିଦାୟ ଦିଆଯାଏ।
ହଁ
ସମସ୍ତ ପ୍ରକାର ପିଠା ପ-ପଣା ମଧ୍ୟ କରାଯାଏ ବାଣ ମଧ୍ୟ ଫୁଟାଯାଏ ତମର କେମିତି କଣ ପାଳନ କରାଯାଏ କୁହ।
ଆମର ତ ସେମତି ଯୋଉ ସବୁ ଜିନିଷ ତୁ କହିଲୁ ସେଇଭଳିଆ ଆମର ପାଳନ କରା ହୁଏ ଏମିତି କି ତାପରେ କଣ କହିଲୁ ଦୀପାବଳି ହେଉଛି ଆମ ଭାରତରେ ଏକ ପ୍ରମୁଖ ବହୁ ଲୋକପ୍ରିୟ ପର୍ବ। ଏହାକୁ ଆମେ ଆଲୋକର ପର୍ବ ମଧ୍ୟ ମଧ୍ୟ କହିଥାଉ ଏହି ଦିନ ଲୋକମାନେ ନିଜ ଘରକୁ ଦୀପ ମୋହମବତୀ ଓ ବିଭିନ୍ନ ରଙ୍ଗର ଆଲୋକରେ ସଜାଇଥାନ୍ତି। ଦୀପାବଳି ଅନ୍ଧକାର ଉପରେ ଆଲୋକର ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଅଟେ ତାପରେ ବି ଏହି ପର୍ବ ଆସିବା ପୂର୍ବରୁ ଲୋକମାନେ ଯେମିତି କି ଘର ସଫା କରନ୍ତି ନୂଆ ପୋଷାକ କିଣନ୍ତି ଘରକୁ ସୁନ୍ଦର ଭାବରେ ସଜାନ୍ତି। ଦୀପାବଳି ଦିନ ସନ୍ଧ୍ୟାରେ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପୂଜା କରାଯାଏ। ଲୋକମାନେ ଭଗବାନଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରନ୍ତି। ଏବଂ ପରିବାର ସୁଖ। ସୁଖ ଶାନ୍ତି ଓ ସମୃଦ୍ଧି କାମନା କରନ୍ତି। ଏସବୁ ଜିନିଷ ମୁଁ ବହିରୁ ପଢିଥିଲି ଆଉ ଯାହା ଯେତିକି ଜାଣିଛ ସେ କହିଲି ଆଉ। ତୁ ଆଉ କଣ କହୁଛୁ କହ?
ହ ସେଇଟା ତ ମୁଖ୍ୟତଃ ଘର ସ ସଫା କରାଯାଏ ବ୍ରାହ୍ମଣଙ୍କୁ ଡାକି ପିଣ୍ଡ ଦିଆଯାଏ। ପୂର୍ବ ପୁର ପୂର୍ବ ପୁରୁଷ ମାନଙ୍କୁ ପୂର୍ବ ପୁରୁଷ ମାନଙ୍କୁ ପିଣ୍ଡ ଦେବା ପରେ ସନ୍ଧ୍ୟା ଆ ରୁ ରାତି ଯାଏଁ । ହୁଁ ଆଉ କଣ ତାଙ୍କୁ ଯୋଉ ବଡ ବଡ ଡାକି ବିଦା ଦିଆଯାଏ। ବାଟ ବାଟାନ୍ତି ଘରର ବଡ଼ ଯିଏ ମୁଖ୍ୟତଃ ବଡ଼ କିଏ ଯଦି ଜେଜେବାପା ବଞ୍ଚିଥାନ୍ତି ଜେଜେବାପା ଦିଅନ୍ତି ।ନହେଲେ ବାପା ଦିଅନ୍ତି। ତା ସହିତ ସମସ୍ତ ସତ ପ୍ରକାର ପିଠାପଣା ମଧ୍ୟ କରାଯାଏ ।ଦୀପ ଏବଂ ମହମବତୀରେ ଘରକୁ ସଜାଯାଏ। ଆଉ ଏବେ ତ ବିଦ୍ୟୁତ ଚାଳିତ ଲିଚୁ ଲିଚୁ ମାଳ ଘର ଚାରିପଟେ ଦେଇ ସଜା ଯାଇଥାଏ।
ହଁ।
ତମର କେମିତି କଣ ସଜାାଯାଏ କୁହ?
ଆମର ତ ସେମତି ଏ ବହୁତ ସାରା ପିଠା ପଣା ଆମର ହୁଏ। ତାପରେ ବି ଆଉ ଗୋଟେ କଥା ନା ଦୀପାବଳିର ଆଉ ଏକ ବିଷ ସତା ହେଉଛି ମି ଖାବଣ୍ଟନ। ଲୋକମାନେ ନିଜ ସାଙ୍ଗ। ସମ୍ପର୍କୀୟ ଓ ପଡୋଶୀ ମାନଙ୍କୁ ମିଠା ଦେଇ ଶୁଭେଚ୍ଛା ଜଣାନ୍ତି। ଆମେ ମଧ୍ୟ ସେଇଭଳି ଆମ ପଡୋଶୀ ଲୋକ ମାନଙ୍କୁ ମିଠା ଦେଇ ଆମେ ଶୁଭେଚ୍ଛା ଜଣାଉ। ପିଲାମାନେ ବହୁତ ଖୁସି ହୁଅନ୍ତି। କାରଣ ସେମାନେ ନୂଆ ନୂଆ ପୋଷାକ ପିନ୍ଧି ଏହି ଉତ୍ସବକୁ ପାଳନ କରିଥାନ୍ତି। ଦୀପାବଳି। ଆମକୁ ପ୍ରେମ ଭାଇଚାରା ଓ। ତାର ବାର୍ତ୍ତା ଦେଇଥାଏ ଏହା କେବଳ ଆଲୋକର ପର୍ବ ନୁହେଁ ବରଂ ଖୁସି ଆଶା ଓ ନୂତନ ଆରମ୍ଭର ପର୍ବ ମଧ୍ୟ ଅଟେ ତେଣୁ। ଦୀପାବଳି ଆସିଲେ ସମସ୍ତଙ୍କ ମନରେ ଆନନ୍ଦ ଓ ଉତ୍ସା। ଚା ହ ଭରିଯାଏ।
ହଁ ଏଟା ତ ଭାରତର ମୁଖ୍ୟ ପର୍ବ ଓଡିଆଙ୍କର ବାର ମାସରେ ତେର ପର୍ବ। ଦୀପାବଳି ଅନ୍ୟତମ। ସେ ଯଉ ଧୁଧା ପାଳନ କରାଯାଏ ଆମ ଆଡେ ବି ସେମିତି ସବୁ ପ୍ରକାର ପିଠା ଆରିସା କାକେରା ଚକୁଳି ବରା ତରକାରୀ ମଧ୍ୟ କରାଯାଏ। ପୁର ଛଣାଛଣି ଜିନିଷ। ତ ମଧ୍ୟ କରାଯାଏ ଛୋଟ ଛୁଆ ଖାଇବାକୁ ବହୁତ। ଭଲ ପାଆନ୍ତି ସମସ୍ତ ପ୍ରକାର ମିଠାର ବି ଆୟୋଜନ କରାଯାଇଥାଏ ଆଖପାଖ ପଡୋଶୀ ମାନଙ୍କୁ ମଧ୍ୟ ବଣ୍ଟାଯାଏ ନିଜ ନିଜ ଭିତରେ। ବଡ ବଡୁଆଙ୍କୁ ବିଦାୟ ଦେଇ। ଘରେ ସମସ୍ତେ ଖାଆନ୍ତି। ସମସ୍ତ ପ୍ରକାର ବାଣ ବି ମଧ୍ୟ ଫୁଟାନ୍ତି ଆଉ ତା ସହିତ ଏବେ ତ ଆକାଶ ଛତା ସମସ୍ତେ ଆକାଶକୁ ଛାଡ଼ିକି ସମସ୍ତ। ତୁ ବହୁତ ଖୁସି ଲାଗେ। ତୁ ଛାଡୁଛୁ ନା ନାଇଁ।
ଯା ହଉ ତ ଦୀପାବଳି ବିଷୟରେ ଏତେ କଥା ସବୁ ଜାଣିଛ। ମତେ ବି ଖୁସି ଲାଗିଲା। ବୁ ଜିନିଷ ଶୁଣିକି ବହୁତ ଭଲ ଲାଗିଲା ତାପରେ ଆଉ ଗୋଟେ କଥା ହଉଛି କଣ ଦୀପାବଳି ଆସିଲେ ଚାରିଆଡେ ଏକ ଅଲଗା ଅଲଗା ପରିବେଶ ସୃଷ୍ଟି ହୁଏ ବ ବଜାର ଗୁଡିକ ରଙ୍ଗ ବେରଙ୍ଗ ଆଲୋକ ଦୀପ ଓ ସଜାସଜି ସାମଗ୍ରୀରେ ଭରିଯାଏ ଲୋକମାନେ ନିଜ ଘରକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ରଙ୍ଗୋଲି ଆଙ୍କନ୍ତି ସନ୍ଧ୍ୟା ସମୟରେ ଜଳୁଥିବା ଦୀପ ଗୁଡିକ ଘର ଓ ପରିବେଶକୁ ବହୁତ। ସୁନ୍ଦର ଦେଖାଏ ମୋ ମତରେ ତ ଦୀପାବଳିର ସବୁଠାରୁ ସୁନ୍ଦର ଦିଗ ହଉଛି ପରିବାରର ସମସ୍ତ ସଦସ୍ୟ ଏକାଠି ହେବା ଦେଖ ଦେଖେ ଆମେ ବର୍ତ୍ତମାନ ଆମେ ପରିବାରର ପରିବାରର ସମସ୍ତ ସଦସ୍ୟ ଆମେ ବର୍ତ୍ତମାନ ଘରେ ଆମେ ନାହୁଁ ମୋ ଦାଦା ବଡୁଆଙ୍କୁ ବାପା। ସମସ୍ତେ ବାହାରେ ଅଛନ୍ତି ଏହି। ମାନେ ଏହି ପର୍ବ ବାହାନାରେ ତ ସମସ୍ତେ ଆମେ ଏକାଠି ହେଇ। ପାରିବୁ ଯେ ଯେମିତିକି ଆମେ ବଡ ବଡୁଆ ବର୍ଷକୁ ଥରେ ଆମେ ବଡ ବଡ ମାନେ ବଡୁଆ ଡାକିବୁ ଏହା ଦ୍ଵାରା ଆମ ପରିବାର ସମସ୍ତ ସଦସ୍ୟ ସେଠାରେ ଉପସ୍ଥିତ ରହିବା ଦରକାର ବହୁତ ଖୁସି ଲାଗେ ଘରର ସମସ୍ତ ଲୋକ ଏକାଠି ହବା ଏକାଠି ହେଇକି ଦୀପ ଜାଳିବା ବଡ ବଡୁଆ ଡାକିବା ଏ ସବୁ ଜିନିଷ ମତେ ବହୁତ ଭଲ ଲାଗେ ଆଉ କଣ ଉଁ ଆଉ ହଉଛି ତାର ବ୍ୟସ୍ତ ଜୀବନରେ ଯେଉମାନେ ଦୂରରେ ରୁହନ୍ତି ସେମାନେ ମଧ୍ୟ। ମଧ୍ୟ ଏହି ପର୍ବରେ ଘରକୁ ଆସି ପରିବାର ସହ ସମୟ ବିତାନ୍ତି ଏହା ଭଲ ପାଇବା ଓ ସମ୍ପର୍କକୁ ଆହୁରି ମଜବୁତ କରେ ନା କଣ ସାଙ୍ଗ କହୁଛୁ।
ହଁ ସେଟା ବି ତୁ ସେଟା ତ ସମସ୍ତଙ୍କର ମାନେ କାମ ଯୋଗୁ ସମସ୍ତେ ପଇସା କମେଇବା ପାଇଁ ବାହାରକୁ ଯାଆନ୍ତି। ବାହାରୁ କମେଇ ବାହାରକୁ ଯିବା ଦ୍ଵାରା। ନିଜ ନିଜ ମଧ୍ୟରେ ମ କଣ ସମ୍ପର୍କ ବାହାରେ ତ ଉପ ଦୂରଭାଷ ମଧ୍ୟମ ମାନେ ମାଧ୍ୟମରେ କଥା ହେଇ ପାରନ୍ତି କିନ୍ତୁ ପାଖରେ ରହି ପର୍ବଟିକୁ ପାଳିବାର ମଜା ଅଲଗା ନିଜ ଭାଇ ଭଉଣୀ। ବନ୍ଧୁବାନ୍ଧବ ସମସ୍ତେ ଆସେ ଏକ ହେଇକି ପର୍ବଟିକୁ ପାଳନ୍ତି ତା ଦ୍ୱାରା ନିଜ ନିଜ ଭିତରେ ପ୍ରେମ ବନ୍ଧୁତଵ ସବୁ ବଢ଼େ ଏହା ଦ୍ୱାରା ସମସ୍ତେ ମଧ୍ୟେ ହସ ଖୁସିରେ ମାନେ ପର୍ବଟିକୁ ପାଳନ କରାଯାଏ କି ତୁ କଉଁ ପ୍ରକାର ବାଣ ସବୁ ଫୁଟଉ।
କୌଣସି ଝିରା ବାଣ ହିଁ ଫୁଟାଏ ମୁଁ ଏମିତି ଆମ ଘର ପାଖରେ ସମସ୍ତେ ଫୁ ଟନ୍ଦି ପୁଅପିଲା ଯେତେକ ସବୁ ରହିଲେ ସେମାନେ ଭଲ ଭଲ ବାଣ ପଟାନ୍ତି। ମତେ ଟିକେ ଡର ଲାଗେ ବାଣ ଫୁଟେଇବା ପାଇଁ ଆଉ।
ହଁ ହଁ।
ଏମତି ଆଉ। ତାପରେ ବି ଦୀପାବଳି ଆମକୁ ଏହା ମଧ୍ୟ ଶି ଖାଏ ଯେ ଆମ ଜୀବନରୁ ଖରାପ ଚିନ୍ତାଧାରା କୁ ଦୂର କରି ଭଲ କାମ କରିବା ଉଚିତ ଯେପରି ଏକ ଛୋଟ ଦୀପ ଅନ୍ଧକାରକୁ ଦୂର କରିପାରେ ସେପରି ଏକ ଭଲ କାମ ସମାଜରେ ସକରାତ୍ମକର ପରିବର୍ତ୍ତ ତ୍ରାଣି ପରିବି
ହଁ ସେଟା ତ ଆଉ ସେଟା ତ ସବୁ ମାନେ କଣ ସମସ୍ତେ ତ ଜାଣିବା ଦରକାରେ ମୁଁ ମଧ୍ୟ ବାଣ ଫୁ-ଫୁଟାଏନି ବାଣ ଫୁଟାଇବା ଦ୍ଵାରା କଣ ବାୟୁମଣ୍ଡଳର ବାୟୁ ପ୍ରଦୂଷିତ ହୋଇଥାଏ। ବିଭିନ୍ନ ପ୍ରକାରର ବାରୁଦ ଦ୍ୱାରା ସମସ୍ତ ପ୍ରକାର କେମିକାଲ ମିଶିଥାଏ କେମିକାଲ ମିଶିବା ଦ୍ୱାରା ବାୟୁମଣ୍ଡଳକୁ ପ୍ରଦୂଷିତ ହୋଇଥାଏ ଯାହାଦ୍ୱାରା ଆମକୁ ନିଶ୍ୱାସ ପ୍ରସ୍ୱାସ ନେଲା ବେଳେ ବିସସ-ବିଷାକ୍ତ ଗ୍ୟାସ୍ ଆମ ମୋ ନାକ ମଧ୍ୟକୁ ମଧ୍ୟ ଯାଇଥାଏ ଯାହାଦ୍ୱାରା ଲୋକ ବିଭିନ୍ନ ପ୍ରକାର ରୋଗର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି। ଏହା ଦ୍ଵାରା ମୁଁ କହିବାର ମତ ଅନୁଯାୟୀ ସମସ୍ତେ ଯେଉଁଥିରେ ମାନେ କଣ କମ ବାୟୁ ପ୍ରଦୂଷିତ ହୋଇଥିବ ସେଇଆ ଆଣିକି ଫୁଟାଇଲେ ସ-ବୋହୁତ ଭଲ ହୁଅନ୍ତା। ଆ ଦ୍ୱାରା ପରିବେଶ ମଧ୍ୟ ସୁସ୍ତ ରହିବ ନିଜର ମଧ୍ୟ ସୁସ୍ତ ରହିବ ଅନ୍ୟମାନଙ୍କୁ ମଧ୍ୟ ସୁସ୍ତ ରଖିବ।
ହଁ ସେଟା ବି ସତ କଥା କହିଲୁ ଆଜିିକାଲିକା ତ ସବୁ ଲୋକମାନେ ଏ ଘରେ ଯେମିତିକି ଦୀପ ଜାଳୁଛନ୍ତି ତାଠୁ ଅଧିକ ବାହାର ବାୟୁ ମାନେ ବାୟୁମଣ୍ଡଳରେ ଅଧିକ ମାନେ ବାଣ ଫୁଟେଇକି ବାୟୁମଣ୍ଡଳକୁ ଦୂଷିତ କରୁଛନ୍ତି ଯାହା ଦ୍ଵାରା କି ତୁ ଯେମିତି କହିଲୁ ସେ ସବୁ ବାୟୁ ଲୋକମାନଙ୍କ ନାକ କାନ ନାକକୁ ଯାଇକି ତାଙ୍କ ଦେହ ଅସୁସ୍ଥ କରିପାରେ ଏସବୁ ଜିନିଷ ତ ଲୋକ ବୁଝୁନାହାଁନ୍ତି ସବୁ ଲୋକ ହଇରାଣ ହଉଛନ୍ତି ଆଉ ।
ହଁ ସେଟା ମଧ୍ୟ ନିଜେ ଜାଣିବା ଦରକାର ସର ସରକାର ମଧ୍ୟ ଟିଭି ମାଧ୍ୟମରେ ସମସ୍ତଙ୍କୁ ଜଣାଇଥାନ୍ତି ଖବରକାଗଜ ମାଧ୍ୟମରେ ମଧ୍ୟ ଜଣାଇଥାନ୍ତି। ସେଥି ଯୋଗୁ କିଛି କିଛି ସ୍ଥାନରେ ଅଧିକ ମାନେ କଣ ଖରାପ ବାଣ ଯୋଉଠି ଦୋକାନ ଦିଆଯାଏ ସେମାନଙ୍କୁ ମଧ୍ୟ ଜବତ କରାଯାଇଥାଏ। ଯାହା ଦ୍ଵାରା ବାୟୁମଣ୍ଡଳ ପ୍ରଦୂଷିତ ନହୋଇ ଲୋକମାନେ ନିଶ୍ୱାସ ପ୍ରଶ୍ଵାସ ନେବାରେ ବହୁତୁ ସାହାଯ୍ୟ ହୋଇଥାଏ।
ହଁ ହଁ ସେଟା ବି ସତ କଥା ଆଉ ପର୍ବ ମଧ୍ୟରେ ଦୀପାବଳି ପର୍ବଟି ମୋର ସବୁଠାରୁ ପସନ୍ଦର ପର୍ବ। ଏହି ଦିନ ନୂଆ ପୋଷାକ ପିନ୍ଧିବା ଘର ସଜାଇବା ମିଠା ଖାଇବା ଓ ପରିବାର ସହ ସମୟ କାଟିବା ମଜା ନା କିଛି ଅଲଗା ରାତିରେ ଦୀପ ଦୀପର ଆଲୋକରେ ସାରା ପରିବେଶ ଝଲମଲ କରେ ଏହି ପର୍ବ ଆମକୁ ଖୁସି ବାଣ୍ଟିବା ଏବଂ ସମସ୍ତଙ୍କ ସହ ମିଳିମିଶି ରହିବାର ଶିକ୍ଷା ଦିଏ।
ସେଟା ତ ନିଶ୍ଚିନ୍ତ ପରିବାର ସହିତ ପରିବାର ସହିତ ମିଶି ପର୍ବ ପାଳିବାର ମଜା ଅଲଗା। ଯେହେତୁ ସମସ୍ତେ ବ୍ୟସ୍ତ ବ୍ୟସ୍ତ ବହୁଳ ଜୀବନ ବାହାରେ ବସବାସ କରୁଛନ୍ତି ୟାର ଗୋଟେ ବାହାନା । ଯାହାଦ୍ୱାରା ସମସ୍ତେ ଏକ ହୋଇ ଖୁସି ମଜା କରିପାରିବେ। ଏଇଥି ଯୋଗୁଁ ଦୀପାବଳୀ ଏଇ ପର୍ବ ବି ମତେ ବହୁତ ଭଲ ଲାଗେ ଆଉ ଦୀପାବଳିରେ ମଧ୍ୟ ବାଣ ଦ୍ଵାରା ବାଣ ଫୁଟେଇବା ଦ୍ଵାରା ଲୋକଙ୍କ କ୍ଷୟକ୍ଷତି ମଧ୍ୟ ହୋଇଥାଏ। ତମ ଆଖ ପାଖରେ କୋଉଠି କିଛି କେବେ ହେଇଛି କି?
ହଁ ଆମର ତ ସେମିତି ହୁଏ ଗତ ବର୍ଷ ସେମିତି ଗୋଟେ ଛୁଆ ବାଣ ଫୁଟଉଥିଲା ତାର ସେମିତି ବାଣ ଫୁଟିକି ତାର ତା ହାତ ଗୋଡ଼ କିଛି ଜଳି ଯାଇଥିଲା ସାଙ୍ଗେ ସାଙ୍ଗେ ତା ପରିବାର ଲୋକ ତାକୁ ଡାକ୍ତରଖାନା ନେଇକି ଯାଇଥିଲେ ହଁ ଭଲ ହେଇଯାଇ ଥିଲା ଆଉ ଦିନ ପରେ ଭଲ ହେଇଗଲା ଆଉ ତ ସେଇଠୁ ମାନେ ତାର ଅବସ୍ଥା ଦେଖିକି ଅଲଗା ଛୁଆ ମାନେ ସେଇଠୁ ଜାଣିବା ଦରକାର ତ ଆଜିିକାଲି ଦୁନିଆ ତ ଅଲଗା କେହି ଜାଣିପାରୁନାହାଁନ୍ତି ମଜା ନବା ପାଇଁ ସମସ୍ତେ ମାନେ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ୁଛି ସମସ୍ତଙ୍କୁ
ହଉ ସାଙ୍ଗ ମୁଁ ରହୁଛି ପରେ କଥା ହବା ଆଉ ।
ହଉ। ହଉ ରହ।